ହ୍ୟାଲୋ।
ହଁ କୁହ ଭେରି ଗୁଡ଼ ମର୍ଣ୍ଣିିଂ।
କ କରିଚନ୍ତି?
ମ ଏଇ ବସିଛି ତମେ କଣ କରୁଛ?
ମୁଁ ବି ବସିଛି ଆଉ।
ଓହୋ
ଆ ଆପଣଙ୍କ ଭଏସ ସ୍ଲୋ ଆସୁଛି।
ଏବେ ଠିକ୍ ଠାକ୍ ଶୁଭିଲା।
ହଁ ଠିକଠାକ୍ ଶୁଭିଲା ମୁତ ଟିକେ ସ୍ଲୋ ଆସୁଛି।
ଓହୋ ମୁଁ ଟିକେ ସ୍ଲୋରେ କଥା ହେଉଛି ତ ଟିକେ ଜୋରେ କଥା ହେଉଛି ରୁହ।
ହଁ
ହ୍ୟାଲୋ
ହଁ ହ୍ୟାଲୋ
ହଁ କୁହ।
ଆଉ ଏ ମର୍ଣିିଂରେ କେତେବେଳେ ଉଠିଲେ?
ମୁଁ ଆଜି ଉଠିଛି ଛଅଟା ବେଳେ।
ଏତେ ଜଲଦି
ହଁ ଆଜି ଟିକେ ଜଲ୍ଦି ନିଦ ଭାଙ୍ଗିଗଲା ତ ସେଇଥିପାଇଁ।
ଓହୋ କଣ କାମ ଥିଲା ବୋଧେ?
ନାଇଁ କାମ କିଛି ନଥିଲା କାଲି ରାତିରେ ଠିକ ଠାକ ବୋଧେ ଶୋଇ ହେଇଛି ନା କଣ ଆଜି ଜଲ୍ଦି ଉଠିଗଲି ଆଉ।
ଓହୋ ଆଉ ଆପଣଙ୍କ ଆଡେ ଗରମ କେମତି?
ହଁ ଆମ ଆଡେ କାଲି ବର୍ଷା ହେଇକି ବି ତ ଗରମ ଆଉ ଗରମ କଣ ଛାଡ଼ୁଛି।
ଆମର ବି ସେୟା କାଲି ଏତେ ଜୋରେ ବର୍ଷା ପବନ ଏତ ହେଲା ଯେ ତଥା ବିି ସେ ଗରମ ର ଛାଡିବା ନା ଧରନି
ହଁ ପରା ବହୁତ ଗରମ ହଉଛି।
ହୁଁ ହଁ
ହଉ ଆପଣଙ୍କ ମୁଁ ଖାଇଥିଲି ଚୁଡ଼ା ଆଉ ଆଉ କିଛି ଖାଇନି ଖାଲି ଚୁଡ଼ା ଖାଇଥିଲି।
ଓହୋ ଚୁରା ଭଜା ନା ଆଉ କଣ?
ହଁ ଚୂଡା ଭଜା।
ହୁଁ
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ପଖାଳ ଖାଇଥିଲି ଗରମ ଜୋର ହଉଛି ପଖାଳ ଦିଟା ଖାଇଲା ବେଳ ଟିକେ ଭଲ ଲାଗୁଛି ଆଉ କିଛି ତ ଭଲଲାଗୁନି ଖାଇବାକୁ
ହଁ ହଁ ଠିକ କଥା।
ହୁଁ
ପଖାଳ ଛଡ଼ା ଆଉ କିଛି ହିଁ ଭଲ ଲାଗିବନି।
ସେୟାବା
ଆଉ ଆପଣ ଆପଣ କଣ କରୁଛନ୍ତି?
ମୁଁ ଏଇ ଖାଇ ପିଇକି ବସିଛି ଆଉ। ଗରମ ଜୋର ହଉଛି ଫ୍ୟାନ୍ ଟିକେ ଲଗେଇ ବସିବା କଥା ଆଉ।
ହଁ ଆଉ ଆଜି ଆପଣଙ୍କର କଣ ଅଛି କରିବାର?
ଆଜ୍ଞା
ଆଜି ଆପଣ କଣ ମାନେ କଇବେ ଦିନମାନ କଣ ପ୍ଲାନିଂ କରିଛନ୍ତି?
ଦିନ ମାନ କଣ ପ୍ଲାନିଙ୍ଗ ଜଏଁ ଜଣେ ସାଙ୍ଗ ଫୋନ କରିଥିଲେ ତାଙ୍କ ଘରକୁ ଟିକେ ଯିବା ପାଇଁ। ହଁ ଏବେ ତ ଖରା ଗରମ ହଉଛି ଟିକେ ଯାଇ ହଉନି ଦେଖିବା ତାକୁ କହିକି ଚାର ଚାରିଟା ବେଳକୁ ଯିବା ପାଇଁ ଯିବି ତାଙ୍କ ଘରକୁ ଟିକେ ଆଉ।
ଓହୋ ଆଉ କୁଆଡେ ଯିବି
ନାଇଁ ଆଉ କୁଆଡେ ଯିବାନାଇ ତାଙ୍କ ଘରକୁ ଗଲେ ଯଦି ସିଏ କୁହେ ମାର୍କେଟ ଟିକେ ଯିବା କଥା ମାର୍କେଟ ଯାଇପାରୁ ରଜ ପାଇଁ ଟିକେ ଡିସ୍କସନ୍ କରିବୁ କୋଉ ଭଳିଆ ଡ୍ରେସ୍ ଟିକେ ଆଣିବୁ କଣ କରିବୁ ଏୟା ଆଉ
ଓହୋ
କେନ୍ତି ଡ୍ରେସ ଆଣିବୁ କିଛି ମାଇଣ୍ଡରେ ପସୁନି କଣ ଆଣିବା ପାଇଁ
ନା ବା କିଛି ମାଇଣ୍ଡରେ ପଶୁନି କଣ ଆସିବ କଣ ନାହିଁ। ସେଥିଲାଗି ଟିକେ ମାନେ ବେଶୀ ଚିନ୍ତା ଲାଗୁଛି କି କଣ ଆଣିବି ବୋଲି।
ତମେ ବି ଏ ପର୍ଯ୍ୟନ୍ତ ଆଣିନ ଡ୍ରେସ ନା କଣ?
ମୁଁ ବି କିଛି ଆଣିନି।
ତମେ ଟିକେ ଆଇଡିଆ ଦଉନ କଣ ଡ୍ରେସ୍ ଆଣିଲେ ଭଲ ହବ।
ଏବେ ତ ସେଇ ସେଟ୍ ତ ସବୁବେଳେ। ହଉ ସେଟ୍ ଆଣିବାକୁ ଇଚ୍ଛା ନାହିଁ ଦେଖିବା ମୁଁ ମାନେ ସେ ମାନେ କଣ ଆଣିବି ମୁ କ ସ ନାହିଁ ଯେ ଆଣିବା ପାଇଁ।
ହୁଁ ପରା। ତମେ। ଯୋଉ ମତେ ଟିକେ କଣ ଟିକେ ମେକଅପ୍ ପ୍ରଡକ୍ଟ ର କଣ ଜାଣିଛ ଟିକେ ତାର ଲିଙ୍କ୍ ଦବ ତ
ହଉ
ତମେ କଉ ଫେସ୍ ୱାଶ୍ ୟୁଜ୍ କରଛ ହେ
ହଁ ସେଟା ଫିଲ୍
ଓ ଏବେ ଗୋଟେ ବେଶୀ ଟ୍ରେଡ଼ିଙ୍ଗ୍ ରେ କଣ ଗୋଟେ ଆସୁଛି ଇନ୍ସାଟାଗ୍ରାମ ରେ ଏ ଯୋଉ କଣ ସେଟା ଘଡ୍ ସପର ନା କଣ ଗୋଟେ ଫେସ୍ ୱାସ୍ ଟା
ସେଗୁଡ଼ା କାମ ନୁହ
ସେଗୁଡା ଏବେ ପୁରା କଣ ଖାଲି ଟ୍ରେଣ୍ଡିରେ ଆସିଛି ଖାଲି ଭିଡିଓ ଇନସ୍ଟ ଖଲା ବେଳକୁ ସେଇ ଫେସୱାସ୍ ସେ ଫେସୱାସ୍ ଖାଲି ସେଗୁଡ଼ା ଆସୁଛି
ହଁ ସେଗୁଡ଼ା ଆସୁଛି ହେଲେ ସେଗୁଡ଼ା ଆମେ କାମ ନୁହେ
ହ ଏତେ ଆଡ ଭଟାଇଜମେଣ୍ଟ କରିଛନ୍ତି ଯେ ମାନେ ସବୁ ଯାହାର ଦେଖିବୁ ଯ
ସବୁ କଣ ପାଇଁ ଚାଲିଛି କି ଏଇ ଇନ୍ ଫ୍ଲୁଏନ୍ସର ମାନଙ୍କ ପାଇଁ ସବୁ ଚାଲୁଚି ଆଉ ମୁଁ କୋଥିପାଇଁ ଚାଲୁଛି କି
ଆଉ ଆପଣଙ୍କ ଦେହ ପା ଠିକ୍ ଠାକ୍ ଅଛି
ହଁ ମୋ ଦେହ ପା ଠିକ୍ ଠାକ୍ ଅଛି, ଆଉ ଆପଣଙ୍କର
ହଁ ମୋର ବି ଠିକ୍ ଠାକ୍ ଅଛି ଆଉ
ମୁଁ ଭାବୁଚି ଡ୍ରେସ୍ ଫ୍ରେସ୍ ରଖିବା ପାଇଁ କଣ ଗୋଟେ ଆଣିବି ବୋଲି ବହୁତ୍ ଖଜୁଚି କଣ ଆଣିବି ବୋଲି ଭାବୁଚି
ଏବେ ଆସୁଛି ସବୁ ଯୋଉ ବକ୍ସ ଟାଇପ ର ଅନଲାଇନରେ ମାନେ ଭଲ ଘର ଡେକୋରେଟ ମାନେ କରିକି ରଖିବା ପାଇଁ ହବ କମ୍ ଜାଗାରେ ଏ ରହିପାରିବ ସେ ଜିନିଷ ଟା ଛୋଟୋ ଟେ କବର ଟାଇପ୍ ର ଟିକେ ଭଲ ଶୋ ପାଇଁ ବି
କବୋର୍ଡ଼ ଟାଇପ୍ ର
ହଁ ଅନଲାଇନରେ ଏବେ ଆସୁଛି ସବୁ।
ନା ଏଇ ଜଉ ବକ୍ସ ଗୁରା ଛୋଟ ଛୋଟ ବକ୍ସ ଜଉ ଚାରିଟା ଥାକ ହେଇଥିବ ନା ସେଇଗୁଡ଼ା କହୁଛ।
ସେଇ ଟାଇପର ଯେ ବକ୍ସ ଟାଇପର ଗୋଟେ ଆସୁଛି ଆଉ ଗୋଟେ ମାନେ ପୁରା। ଯେମିତି ଗଡ଼ରେଜ ଆମର ଅଛି ହେଲା। କିନ୍ତୁ ସେଟା ପ୍ଲାଷ୍ଟିକର କି କଣ ମାନେ ଭଲ ଦେଖା ଯାଉଛି ମାନେ ଖବର। ହେବ ଭଲ ଛୋଟ ସ୍ପେସ ରେ ବି ରହିହବ ଆଉ ଅଧିକ। ଅ ଜିନିଷ ବି ରଖିପାରିବ।
ଓହୋ ଓହୋ।
ଦେଖିବେ। ହଁ ଦେଖିବେ ଅନଲାଇନରେ ମାରିକି।
କିନ୍ତୁ ଏଇ ଜଉ ପ୍ଲାଷ୍ଟିକିର ଯେଉଁ ବକ୍ସ ଭଳିଆ ସେଗୁଡ଼ା ଟିକେ ଭଲ ଆସୁଛି। ତ ମୁଁ ଶୁଣିବାକୁ ପାଇଥିଲି ସେଥିଲାଗି।
ହଁ ସେଗୁଡା ବି ଭଲ ଆସୁଛି ପୁରା ଛୋଟର ଚାରି ପାଞ୍ଚଟା ବକ୍ସ। ଥିବ ତା ଏଥିରେ ଟାଣିକି ରଖିପାରିବେ।
ହଁ ମୁଁ ଯଦି ଆଣିବି ଚାଟଟିକିଆ ବାଲା ହିଁ ଆଣିବି।
ହଁ ଡେଲିଉଜର ଡ୍ରେସ ବି ରଖିପାରିବେ ଆପଣଙ୍କର ସବୁ କିଛି।
ହଁ। ଆଉ ଦେଖିବା ଆଉ। ନା ମୁଁ ତ କୁଆଡେ ବୁଲିବାକୁ ଯାଇନି ଆଜି କିଛି ପ୍ଲାନିଂ ନାହିଁ। ନା ଘରେ ତ ଆଉ କୁଆଡ଼େ ବୁଲିବାକୁ ଯିଵି।
ହଁମ ଖରା ଗରମରେ କୁଆଡେଵି ବାହାରିବାକୁ ଇଛାହଉନି।
ହଁ ପରା କୁଆଡେଵି ବାହାରିବାକୁ ଇଛାହଉନି।
ହଁ କାଲି ତମ ଆଡେ ବର୍ଷା ପବନରେ ଆମ୍ବ ଫାମ୍ବ ଝଡିଛି ନା।
ଆମ ଗଛରେ ଗୋଟିଏ ଆମ୍ବ ହେଇଥିଲା ଝଡିବ କେ।
ଗୋଟି ଗୋଟିଏ ଆମ୍ବ।
ହଁ ଆମର ନୂଆଗଛତ ଗୋଟିଏ ଆମ୍ବ ହେଇଥିଲା।
ଓହୋ କଣ ଛୋଟ ଗଛଟେ କି।
ହଁ ଛୋଟ ଗଛଟେ।
ତମର ଏ ପଢାପଢି ସରିଲାଣି ନା।
ନା ସରିନି ମାନେ ଚାଲିଛି ଆଉ।
ଓହୋ ତମକୁ ବେଶୀ। କୋଉ ଲାଇଫ ଭଲଲାଗେ। ସ୍କୁଲ ଲାଇଫରେ ତମେ ଭଲ ବେଶି ଏନଜୟ କରୁଛ ନାଁ ପ୍ଲସଟୁ ଲାଇଫ ନାଁ। ପ୍ଲସଥ୍ରୀ ଲାଇଫନା କୋଉଟା ତମକୁ ବେସି। ସେମିତି କିଛି ମେମୋରି ନାହିଁ ପ୍ଲସଟୁ ଲାଇଫରେ କିଛି ହେଇଥିବ।
ହଉ।
ଗୋଟେ ମେମୋରି ମତେ କହୁନ କେମତି।
ମାନେ ମୋ ମେମୋରି ମାନେ ଅଲଗା ପ୍ରକାର ସବୁ ମେମୋରୀ ଅଛି ତମେ ଶୁଣୁଛ ତମେ ଵି ପାଗଳ ହେଇଯିବ।
କହ।
ମୁଁ ମାଡଗୋଳ କରିଦେଇଥିଲି ଥରେ।
କଲେଜରେ ମାଡଗୋଳ।
ହଁ କରିଦେଇଥିଲି ସେ ଛୁଆଟା ମୋ ମୁଣ୍ଡ ଗରମ କଲା ମୁଁ ମାଇଲି।
ଆରେ ପୁରା ଗୁଣ୍ଡାଗିରିରେ ଅଛ ଆଉ।
ଓହଟିକେ ହେଇଯାଇଛି ତାପଠୁ ଆଉ ନୁହେଁ ଭୁଲ ହେଇଯାଇଥିଲା ଆଉ। ଟିକେ ରାଗ କଣ୍ଟ୍ରୋଲ୍ କରି ହେଲାଣି ଆଉ।
ଘରେ ସେମିତି କିଛି ଗୋଟେ କଣ ହେଇଥିବ ମୁଣ୍ଡକୁ ପୁରା ପିତ ଚଢିଥିବ ଆଉନୁହେଁ।
ହଁ ଟିକେ କଣ୍ଟ୍ରୋଲ କରିହେଲାଣି ତ।
ହଁ।
ସେଥିଲାଗି
ବେଳେ ବେଳେ ସେମିତି ହୁଏ।
ହଁ।
ମତେ ବି ପ୍ଲସ ତମେ ହଷ୍ଟେଲରେ ରହୁଥିଲ ନା?
ହଁ ହଷ୍ଟେଲରେ ରହୁଥିଲି। ଆଉ ତମେ କେଉଁଠି ରହୁଥିଲ ପ୍ଲସ ଟୁ ବଳେ ମୋତେ ପ୍ଲସ ଟୁ ରେ, କଣ କହିଲ?
ନାଇଁ ମୁଁ ଯେ କମିଲିରେ କମିି ଯିବାସିବା କରିଲି। ହଷ୍ଟ୍ରେଲରେ ରହି କିନ୍ତୁ ବହୁତ ସାରା ମେମୋରି ପ୍ଲସ ଟୁ ରେ ବଢିଆ ଲାଗିଅ ମାନେ ସବୁ ସାଙ୍ଗ ମାନଙ୍କ ସହିତ ବଣ୍ଡିଙ୍ଗ ବଢିଆ ଥିଲା ସବୁ କିଛି ଭଲ ଥିଲା।
ହଁ ମୋତେ ସ୍କୁଲ ଲାଇଫ୍ ଠାରୁ ବି ମୋତେ ପ୍ଲସ୍ ଟୁ ଲାଇଫ୍ ବହୁତ ଭଲ ଲାଗେ।
ହଁ ମତେ ବି ସେୟା ସ୍କୁଲ ଲାଇଫ ଠାରୁ ପ୍ଲସ ଟୁ ଲାଇଫ ଅଧିକ ବେସି ଭଲ ଲାଗେ ତ ସେଠି ପନ୍ସ୍ ସକାଳ ସାତଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତରୁ ମାନେ କିଛି ବି ଲାଗେନି ମାନେ କିଛି ଗୋଟେ ଜିନିଷ କିଛି ଥକାପଣ ଗୋଟେ ସେଇଟା କିଛି ବି ଲାଗେନି ସବ୍ ସାଙ୍ଗ ନଙ୍କ ସହିତ ମିଶିକି ଇଏ କରିଅ ସବୁ ଭଲ ଲାଗିଅ ଯେତେଟା କ୍ଲାସ ହୁଏ ସାତଟା ଆଠଟା କ୍ଲାସ ହୁଏ ନା କିଛି ବି ମାନେ ସବୁ ଠିକଠାକ ରେ ହେଇଯାଏ। ସବ୍ ସବୁଠାରୁ ବେକାର ଥିଲା ପ୍ଲସ୍ ଥ୍ରୀ। ନାଇଁ ଖାଲି କେମିତି ଯିବୁ ବସ୍ ରେ ଆସିବୁ ଖାଲି ସେଇ ଟେନସନ ତା ଛଡା ଆଉ କିଛି ବି ନୁହଁ।
ମୋର ତ ସେ ଗୋଟିଏ ଟେନସନ୍ ଥିଲା କେତେବେଳେ ବସ୍ ଅଛି ବସରେ ଘରକୁ ଯିବି ଘରୁ କେ ସେତେବେଳେ ଆସିକି କଲେଜରୁ ଏଇ କର କଲେଜ କର କଲେଜ ହେଇକି ମୁଁ ପ୍ଲସ୍ ଥ୍ରୀ ଲାଇଫ୍ ସରିଗଲି।
ମୋର ବି ସେୟା ଆମେ ଏଠି ତିନି ଜଣ ଯାଉ ଆମ ତିନି ଜଣଙ୍କ ମାଇଣ୍ଡ ରେ କେବଳ ଥିବ ଆମେ ବସ ରେ ଚଢିଲା ବେଳରୁ ଆମେ କେ କେତେବେଳେ ଘରକୁ ଆସିବୁ କେତେବେଳେ କ୍ଲାସ ସରିବ ଆମେ କେତେବେଳେ ଆସିବୁ।
ଆଉ ସେ ଟାଇମେ ବସ୍ ଅଛି କି ନାହିଁ ଖାଲି ସେହି ଚିନ୍ତା।
ହ ମାନେ ବହୁତ ହଇରାଣ ବି ହେଇଛୁ ଖାସ କରି ଆମ ଏକ୍ସାମ୍ ଟାଇମରେ ଏ ସବୁ ମାନେ ଫାଷ୍ଟ ଦିନ ପୁରା ଠିକ୍ ଠାକ୍ ହେଇଯିବ। ଯାହା ବି ହେଲେ ଆମେ ଚାରି ଦିନ ଭିତରୁ ଗୋଟେ ଦିନ ଯାହା ବି ହେଲେ ଆମେ ଗୋଟେ ଅସୁବିଧା ହବ ବସ୍ ପାଇଁ। ମାନ୍ ବସ୍ ଗୋ ହଁ ଗୋ ଗୋଟେ ଦିନ ଟୋଟାଲି ବସ୍ ହିଁ ଆସିବନି ମାନେ କେମିତି କଣ ଯିବୁ ଅଟୋ କରିକି ନହେଲେ ଘର ଲୋକକୁ ଫୋନ କରିବୁ ଘର ଲୋକ ମାନେ କରିବେ ବ୍ୟସ୍ତ ଥିବେ। ଏମିତି ଆଉ ଭାରି ଚିଡା ଲାଗେ କିନ୍ତୁ।
କେବଳ ବୋଧେ ଲାଷ୍ଟ ସେମିଷ୍ଟାରରେ ହିଁ ଠିକ୍ ଠାକ୍ ଟା ଚାଲିଥିଲେ ନା କଣ ବସ୍।
ହଁ ଲାଷ୍ଟ ସେମିଷ୍ଟାର ବୋଧେ ଟିକେ ଠାକୁରଙ୍କ ଦୟା ହେଲା ହଁ ଲାଷ୍ଟ ସେମିଷ୍ଟାର ଆଙ୍କୁ ଠିକ୍ ଠାକ୍ ରେ ହେଇଯାଉ କାହିଁକି ଏତେ ହଇରାଣ କରିଆ। ସେଇ ତିନି ଦିନ ଯାକ ପୁରା ଠିକ୍ ଠାକ୍ ହେଇଥିଲା ନହେଲେ ଆଉ ଯେତିକି ପାଞ୍ଚଟା ଯାକ ସେମିଷ୍ଟାର ରହିଲା ମାନେ କୋଉ ଗୋଟେ ଦ ମାନେ ଗୋଟେ ଥର ବି ଇଏ ନ ହେଇଛି ବୋଲି ମାନେ ନାଇଁ।
କଣ ସବୁ ଲିପଷ୍ଟିକ୍ ଫିପଷ୍ଟିକ୍ ଅଛି ତୁମ ପାଖରେ?
ଲିପଷ୍ଟିକ ସବୁ କଲର ଆଭେଲେବଲ ଅଛି। ଆଉ କଣ ଗ୍ଲସ୍ ସେଟା ବି ଅଛିି ଲିପ୍ ଗ୍ଲସ୍। ଏବେ ଗୋଟେ ନୂଆ ଆଣିଚି ଲିପ୍ ଗ୍ଲସ ଟେ ଭଲ ଲାଗୁଛି ମାନେ ମସ୍ତ ଲାଗୁଛି ତ କଲର ଟା ଲଗେଇ ଦେଲା ପରେ। ଏବେ ଦିଟା ନୁଆଁ ଲିପିଷ୍ଟିକ୍ ଆଣିିଛି ଭଲ ଲାଗୁଛି।
କଉ କମ୍ପାନି ର ଆଣିଚ।
କଣ ସେଇଟା ମୋର ଦେଖ ମନେ ପଡୁନି କଣଟା ଆଣିଚି। ଆମେ ଏଇଠି ମାର୍କେଟ ଗୋଟେ ହଁ ମାର୍କେଟରେ ଆମର ଗୋଟେ ଲେଡିସ୍ କର୍ଣର ଅଛି। ସେଠି ଆମ ଆମେ ଗଲେ ମାନେ ମୋ ସାଙ୍ଗର ମୋର ସେ ଆମକୁ ଯାହା ବି ହେଲେ କିଛି ଗୋଟେ ଅଫର ଦେଇଦବ ଲିପ ଷ୍ଟିକ୍ ଉପରେ କିଛି ମାନେ ଇଏ ଉପରେ ମେକପ୍ ଜିନିଷ ଆଉ। ଉପରେ ଆଉ ସେଣ୍ଟ ଉପରେ ଅଫର ଦେଇଦବ ତମେ ଏଇ ଦିଟା ତିନିଟା ଜିନିଷ ନେଲେ ତମକୁ। କୁ କମ୍ ରେ ଦେଇଦେବୁ। ଯଦି ଗୋଟେ ଲିପଷ୍ଟିକ୍ ର ଦାମ୍ ଦୁଇଶହ ଟଙ୍କା ଥିବ ସେ ଆମକୁ ଶହେ ଟଙ୍କାରେ ଦେଇଦିଏ। ଆମେ ସେଇଠୁ ନେଇଆସୁ ଦି ତିନି ଟା ଏକାଥରେ।
ହ ଯାହା ହଉ ତମର ଅଛି ଚାଲିଛି ଭଲ। ଏମିତି ଗୋଟେ ଗୋଟେ ଦୋକାନୀ ସବୁଆଡ଼େ ଥାଆନ୍ତେକି।
ସେଇ ବା ଆମେ ଯେତେବେଳେ ଯିବୁ ମାନେ ସେ ଯାହା ବି ହେଲେ ଆମ ପାଇଁ ଟିକେ ଅଫର ରଖିଥିବ।
ଆଉ କଣ କହୁଛନ୍ତି?
ନାଇଁ ଆଉ କଣ କହିବି ହଉ ରଖୁଛି ତାହଲେ ଆଉ। ଆଉ ପରେ କେତେବେଳେ କଲ୍ କରିବି ଆଉ।
ହଉ ଠିକ୍ ଅଛି।
ହଉ।